ହଁ ହାଲୋ ଆପଣ ଆମ ବୟସ ଶୁଭୁଛି?
ଆପଣଙ୍କ ଅ ଭଏସ କ୍ଲିଅର ଅଛି। କୁହନ୍ତୁ ଆପଣ କେମିତି ଅଛନ
ହଁ ଆମେ ଭଲ ଅଛୁ ଆପଣ କେମିତି ଅଛନ୍ତି? ହଁ।
ହଁ ହଁ ମୁଁ ଟିକେ ଖଛି ଟ ଟିକେ ଆଇଥିଲି ଆଇଟି ସ୍କୁଲ କୁ ଟିକେ ପାଠ ପଢିଆକୁ
ଆଛା ପାଠ ପଢ଼ିଆକୁ ୱାଅ ଆପଣ ତ ପାର୍ଟ ଟାଇମ ଜବ ବିସ୍ତାରିତ କଲେଣି। ବଢ଼ିଆ
ହଁ ଆଉ ହ ଆପଣ କେମିତି ଅଛନ୍ତି କୁହନ୍ତୁ?
ହଁ ଆମେ ଭଲ ଅଛି।
କହୁଥିଲେ ଆପଣ ଜଲଦି ସେ ଆପଣ କହୁଛନ୍ତି ଆପଣ ଟିକେ ଭୁଲ ଯାଉଛନ୍ତି ବୋଧ ଆପଣଙ୍କୁ ଭୁଲା ରୋଗ ବି ଅଛି ବୋଧେ?
ନାଇଁ ନାଇଁ ନାଇଁ ଆମର ଜଣ୍ଡିସ
ଆପଣ ଏମିତି ମଝିରେ ମୁଁ କେମିତି ବସିବି ମତେ ବି ନା ଆପଣ ଗୋଟେ ସାଇଡରେ ବସନ୍ତୁ ମୁଁ ଗୋଟେ ସାଇଡରେ ବସୁଛି। ଆପଣ
ବୁଝିପାରୁଛି କି ମୋର ବ୍ୟକ୍ତିଗତ ସମସ୍ୟା ବୁଝିପାରୁଛି।
ଆଉ କଁ ଖାଇଥିଲେ ସଖାଳୁ?
ଆ ସକାଳୁ ଆମେ ଏ ଗୋଟେ ଖାଇଥିଲୁ କେକ ଗୋଟେ ଖାଇଥିଲୁ।
ଆ ଆଜ୍ଞା।
କେକ୍ ଖାଇଥିଲୁ।
ଆ ଆଞା ଆଉ ଥରେ
କେକ କେକ
ହଁ ଆପଣ କେକ ଖାଇ କେକ କଁ ପାଇଁ ହେଇଥିଲେ?
ସକାଳ ଖାଇଥିଲୁ ଏଁ ଖାଇବା ପାଇଁ ଖାଇଥିଲୁ।
ଓହୋ ଏମ ସେମତି ଖାଇବେ ଆପଣ ଦେହ ଭଲ ରହୁନି ନା ଆପଣ ଟିକେ ମୁଁ ଖାଇଥିଲି ଆଜି ଚୁଡା ଭଜା ଆଉ ଡାଲି ଟିକେ ଗୋଲେଇ ଚୁଡା ଭଜାରେ ଖାଇଥିଲି।
ଆଚ୍ଛା ଆଚ୍ଛା ଆପଣ ତ କମ୍ବିନେସନ ହେଇଛି କମ୍ବିନେସନ।
ହଁ ଟିକେ କମ୍ବିନେସ ଏମିତି କୁହନ୍ତୁନି ଆପଣ ରେ ଲାଗୁଛନ୍ତି ଇଂରେଜ ମାନଙ୍କ ଗୁଲାମ ହେଇକି ଅଛନ୍ତି ଆପଣ ନିଜ ଭାଷା ପ୍ରତି ଟିକେ ସମ୍ମାନ ଦିଅନ୍ତୁ। ହୋଉ ଓଡିଆରେ କଥା ହବା ଟିକେ ପ୍ରଚେଷ୍ଟା କର ଆଜ୍ଞା ଆଜ୍ଞା।
ଆଗ୍ ଉଁ ଆଜ୍ଞା ଆଜ୍ଞା
ଆ ଆପଣ ଏତେ ଧୀରେ କୋହୁଚନ୍ତି ଆପଣଙ୍କ ଦେହ ବୋହୁତ ହିଁ ଅସୁସ୍ଥ ଅଛି ବୋଧେ? ଆପଣଙ୍କ ଦେହ ଅସୁସ୍ଥ ଅଛି ଯାହା ଲାଗୁଛି। ଜନ୍ମ ଜନ୍ମ ଭାଇକୁ ଆପଣ ଜାଣିଥି ସେ ତାଙ୍କୁ ମୁଁ ପଠୋଉଚି ଆପଣଙ୍କ ପାଖକୁ ଆଉ ଆପଣ ଯଦି ହବ
ନାଇଁ ନାଇଁ ଆମ ଦେହ ଦେ ଏବେ ବର୍ତ୍ତମାନ ସୁସ୍ଥ ହେଇଯାଇଛି ଜନ୍ମ ଭାଇଙ୍କ ନାଁ
ସୁସ୍ଥ ହେଇ ସୁସ୍ଥ ହେଇଯାଇଥିବ। ଆ-ଆପଣ ଟିକେ ସେ ଯୋଉ କୁକୁରର ପେଣ୍ଡିକିରି ଆଉଚି ତାକୁ ଖାଆନ୍ତୁ। ଆଉ ତାପରେ ଆ ଟିକେ କ୍ଷୀର ଗୋଲେଇକି ସେପେ ଟିକେ
ନାଇଁ ମୁଁ କ୍ଷୀର ଭାବୁଛି କ୍ଷୀର ନ ଗୋଳେଇ କ୍ଷୀର ସେନ ଗୋଳେଇକି ଖାଇବି ଭାବୁଛି
ନା ସେଟା ଟିକେ ହାନିକାରକ ସେଇଟା ଟିକେ ଅ ଅସୁବିଧା ହେଇପାରେ ଆପଣଙ୍କ ଶରୀର ପାଇଁ ତ ଆପଣ ରସାୟନ ବିଜ୍ଞାନ ବିଷୟରେ କିଛି ଜାଣିଛୁ ଆକ୍ଷି ହୁସନା କିରୋସିଂ ବହୁତ ହିଁ ମାନେ ବିଶ ବିଷଆଜ୍ଞା
ଦୃଶ୍ୟ ଯୁଥିରେ ନିଆଁ ଜଳାଯାଏ ନିଆଁ ଜଳାଇବାରେ ସାହାଯ୍ୟ ହୁଏ
ଆପଣ ତ ବହୁତ କିଛି ଜାଣିଛନ୍ତି ଆଉ ମତେ ଲାଗୁଥିଲା ଆପଣ ଜାଣିଛନ୍ତି
ନାଇଁ ଆମ ଦେହ ଭଲ ହେଇଯାଇଛି ବା
ଓ ହଁ ସେତ ଦେ ଆଉ ଆପଣ ଯାଉଛନ୍ତି ମର୍ଣିିଂ ୱାକରେ ଯୋଉ ସକାଳ ଚାଲିବା ପାଇଁ।
ହଁ ସେମିତି ସେ ସକାଳେ ଯାଇନି ମୁଁ ଘରେ ଚାଷ କରିବାକୁ ଯାଏ ତ ସେଇ ଚାଷ କଲା ବେଳେ ହି ହେଇଯାଏ ମୋର ବ୍ୟାୟାମ ହେଇଯାଏ
ଓ ହଁ ଆପଣ କୃଷକ ଜଣେ ମତେ ମନେ ପଡିଲ ଆପଣ ଯୋଉ କୃଷକ କାମ କରୁ ଆପଣଙ୍କୁ ଠିକ ଠାକ୍ ଦରମା ମିଳୁଛି ନା କିଛି ଅଧା
ତୋର ଆନ୍ୟତୋରମା ଠିକ ସମୟ ମିଳୁଥିଲା ଯେବେଠୁ ଠିକ ସମୟ ମିଳିଲା ସେବେଠୁ ବହୁତ ଜୋରରେ ବର୍ଷା ହେଇଗଲା
ହଁ ସେଇଟା ବି ଠିକ କଥା ଆପଣ ଗୀତ ଶୁଣିକି ଚାଷ କରିବେ। ଆପଣ କୋଉ କୋଉ ଗୀତ ସବୁ ଶୁଣନ୍ତି ହିନ୍ଦୀ ଓଡିଆ
ହଁ ଆମେ ଆମର ଟିକେ ଭୋଜପୁରୀ ଆଉ ଓଡିଆ ଗୀତ ପସନ୍ଦ
ଆଜ୍ଞା ଭୋଜପୁର ବହୁତ ହିଁ ଫେମସ ମାନେ ଲ ଖୁବ ପ୍ରିୟ ଗୀତ ଆଉ ଆପଣ ସେଇଟା ଶୋଇଲା ବେଳେ ଶୁଣିପାରିବେ ହୁଁ ବହୁତ ଭଲ ନିଦ ଆପଣଙ୍କଥା ବସି ହଁ ଆଜ୍ଞା ଆପଣ ଡ୍ୟାନ୍ସ କଲା ବେଳେ ଭଜନ ଲଗେଇବେ ଭଜନ ଲଗେଇ ଡ୍ୟାନ୍ସ କରିବେ। ଆଉ ଯେତେବେଳେ ଶୋଇବାର ଥିବ ସେତେବେଳେ ହଁ ଆଜ୍ଞା ଭଜନ ଲଗିବେ ଆଜ୍ଞା ଶୋଇଲା ବେଳେ ଭଜ ପୁରୀ ଗୀତ ଆପଣ ଟଏ ଶୁଣିପାରିବେ ଆଉ ଆପଣ ଡ୍ରଇଂ କରନ୍ତି କିଛି ଚିତ୍ରାଙ୍କନ ଚିତ୍ରାଙ୍କନ କିଛି
ହଁ ହଁ ହଁ ମୁଁ ମୁଁ ଚିତ୍ର ମୁଁ ତ ଗୋଟେ ବଡ କଳାକାର ମାନେ ଚିତ୍ର କରିବାରେ ମତେ ମ ମାନେ ଚିତ୍ର କରିବାକୁ ଵହ। ଭଲ ଲାଗେ
ଆପଣ ଇ କଣ କହୁଛନ୍ତି ଆପଣ ଆପଣ ଜଣେ ଆପଣ ଜଣେ ଶିକ୍ଷକ ମଧ୍ୟ ଥିଲେ ଆପଣଙ୍କ ବିଦ୍ୟାଳୟରେ କେମତି କଣ ଗଣେଶ ପୂଜା ପାଳନ ହୁଏ ଆପଣ କିଛି କହିପାରିବେ ହ ଯେମିତି ଆମମ
ପୂର୍ବ ଦିନରୁ ହିଁ ଅଧିକ କିଛି କରାହୁଏ ଯେମିତି କିି ଅ ରଙ୍ଗଚିତ୍ର ଝାଲେରି ବ ଥା ହୁଏ ତାପରେ ଡେକୋରେସନ କରା ହଏ ଫୁଲ ଲଗା ହୁଏ ତାପରେ ଆମେ କିଣିବାକୁ ଯାଉ ପନିପରିବା ଖାଇବା ପାଇଁ ଯାଉ ଫଳ ମୂଳ ଭୋଗ ପାଇଁ
ଖାଇବା ପାଇଁ ଇଏ ହଁ ଭହୁା ଆଜ୍ା ଖାଇବାେ ଆଜ୍ଞା ବ୍ରାହ୍ମଣଙ୍କୁ ଭଣି କେତେ କଣ ଧରମ ଦଉଛେ ବ୍ରାହ୍ମଣକୁ ଟିକେ
ବ୍ରାହ୍ମଣ ପା ପାଞ୍ଚ ହଜାର ଖଣ୍ଡେ ଦଉଛି ତାପରେ ସେ ଆଉ ପନ୍ଦରଶହ ଘଟେ ମାଗନ୍ତି
ଆଜ୍ଞା ଆଉ ଆପଣ ଆପଣ ଦେଖିବ ଛୋଟ ଛୋ ମଧ୍ୟରେ ଆ ଚାଲଥ ପ୍ରତିଯୋଗତା ହଁ ସେ ନୂଆ ପୋଷକ ପିନ୍ଧି ଆସୁଛନ୍ତି ବିଦ୍ୟାଳୟ ତାପରେ ଅ ସେ ଦିନ କିଛି ପାଠ ପଢା ନଥାଏ ତ ସେମାନେ ବହୁତ ହିଁ ଖୁସି ଥାନ୍ତି। ଆଉ ମୁଁ ଆପଣଙ୍କ ପାଖକୁ
ଆଜ୍ଞା ଆଜ୍ଞା ହଁ ଆମ ଘରେ ହ ପଶିଗଲେ କୁକୁର ଘରେ ପସିଗଲେ
ଆଜ୍ଞା ଏମିତି ପଠେଇବାର ନଥିଲା ଏଇ ତ ଆଉ ହଁ କଣ କରିବି ଆ ମୋ ଦେହ ଟା ଟିକେ ଭଲ ନାହିଁ ମୁଁ ହଁ ତିନି ମିନିଟ୍ ପରେ ବୋଧ ଅସୁସ୍ଥ ହେବି
ଆଚ୍ଛା ଆଚ୍ଛା ତିନି ମିନିଟ୍ ପରେ ଅସୁସ୍ଥ ହେବେ ନା ଆଚ୍ଛା ହଉ ମୁଁ ଆପଣଙ୍କୁ ଶୁଭ କାମନା କରିବାକୁ ଜଣଉଛି ଆପଣ ଦେହ ବହୁତ ଜଲଦି ଭଲ ହେଇଯାଉ। ହଁ ଆପଣ ଡକ୍ଟରଙ୍କ ସବୁ ପରାମର୍ଶ ନନ୍ତୁ ଆପଣ ଦେହ କଣ ହେଇଛି? ଆପଣଙ୍କ ବା ଇଏ ହେଇଥିଲା ହୋଇଯା ହେଇଥିଲା।
ଭିକ୍ଟିନାରୀ ଡଟର ଜଣ ଦେଖେଇ ସେ କହିଲେ ଆପଣଙ୍କୁ ଗୋଟେ ଇଞ୍ଜେସେନ୍ ଲାଗିବ। ତ ସେ ଆ ମାନେ ଦେଇଛନ୍ତି ଗୋଟେ ଇଞ୍ଜେକ୍ସନ ଠିକ ହେଇଯିବି କିଛି ଦିନ ଭିତରେ ଆଉ ଆପଣଙ୍କ ବିଦ୍ୟାଳୟରେ ଦୀପାବଳି ପାଳନ ହୁଏ? ହଉନଥିବେ ଆପଣ ଦିବା ବିଦ୍ୟାଳୟରେ ଦୀପାବଳି। ବିଦ୍ୟା ହ୍ୟାଲୋ ହଲୋ ହ୍ୟାଲୋ।
ହାଲୋ ହଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହଲା ହଲା ହଲା ହଁ ହଁ ଶୁଭିଲା ଶୁଭିଲା ହଁ। ହଁ ତ ହଁ ଦୀପାବଳି ଦୀପାବଳି ହଁ ଆମର ଦୀପାବଳି ପାଳନ ହୁଏ। ବହୁତ ଧୁମଧାମରେ ପାଳନ ହେଲା ମାନେ ସେ ବମ୍ ବମ୍ ସାଉଣ୍ଡ ହେଇ ଧୁମଧାମ ରେ।
ଆଜ୍ଞା ଆପଣ ଟିକେ ଜିନିଷ କାଇହିଁ କହୁଛନ୍ତି ଆପଣ ତ ବହୁତ ହିଁ ମାରାତ୍ମକ ଲୋକ ଅଟନ୍ତି। ଆପଣ ଜାଣିଛନ୍ତି ଦୀପାବଳି ଦୀପର ପର୍ବ ଆଲୋକର ପର୍ବ ଅଟେ। ଆଲୋକ ଆଜ୍ଞା ଆମେ ଦୀପ ଜାଳିକି ପାଳୁଛୁ ଆମେ ଆମେ ହଁ। ଆମେ ଦୀପ ଉରା କାନ୍ଥ କୁ ଫୋପାଡି ସାଉଣ୍ଡ କରାଉ। ଆପଣ ଜାଣିଥିବେ ଯେମ ଶବ୍ଦ ହରଛି ଆଉ ଜଣେ ମୋଟୁ ହେଇକି ଲୋକକୁ ଜାଣିଛନ୍ତି ତାହେଲେ ଏ କିଛୁ ହେଇ ଆ କିଛିା ହଁ କିଛି ଭାଇ ଆପଣ ଜାଣିଥିବେ ସେ ରିଏଲମିର ଫୋନ୍ ଯେହେତୁ ସେ ଗୋଟେ ବହୁତ ଭଲ ଧନୀଘର ଲୋକ
ସେ ତାଙ୍କର ବେପାରରେ ବହୁତ ଅଗ୍ରସର ର ହେଇଛି ତାଙ୍କର ଏଇ କିଛି ଦିନ ଭିତରେ
ତାଙ୍କର ବେପାର ସହ ପେଟରେ ମଧ୍ୟ ଅଗ୍ରସର ଦେଖାଯାଏ। ପେ ଟୋପା ଆ ଛାତି ଆଉ ତାଙ୍କ ଚୁଟି ଷ୍ଟାଇଲି ଦେଖିଲା ମାନେ ଆପଣ ବହୁତ ହିଁ ଭଲ ଦେଖ
ଭୁବନେଶ୍ୱର ଭିତରେ ବହୁତ ଭଲ
ଆଜ୍ଞା ସିଏ ଜାଣିଥିବେ ଆପଣ ଏଇ କଣ କହୁଛନ୍ତି ବ୍ରହ୍ମେଶ୍ର ସେଇଟା କୋଉଠି ବ୍ରହ୍ମେଶ୍ଵର ଟା କୋଉଠି କହିବେ ବ୍ରହ୍ମେଶର
ବ୍ର ହେଇ ଭୁବନେଶ୍ଵରରେ ହେଲା ନା ହ୍ୟାଲୋ ହଁ।
ଆପଣ ଭୁବନେଶ୍ଵରରେ ରହୁଛନ୍ତି।
ହଁ ସେଇ ଭୁବନେଶ୍ୱର ପାଖ ପା
ଭୁବନେଶ୍ଵର ଯ ପାଇଁ ଆଉ କେମିତି କଣ ମାନେ ଭୁବନେଶ୍ଵର ଲାଗୁଛି ଅପ୍ ଆପଣଙ୍କୁ ମତେ ଠିକ ଠାକ୍ ଲାଗିଥିଲା ଯେବେ ଯାଇଥିଲି।
ମାତେ ମାତେ ଭୁବନେଶ୍ଵର ତ ଏବେ ବହୁତ କିଛି ଉନ୍ନତିକରଣ ହେଇସାରିଲାଣି ସ୍ମାର୍ଟ ସିଟି ହେଇସାରିଲାଣି ତ ସେଇଠି ବହୁତ କଲେଜ ଶିକ୍ଷା କେନ୍ଦ୍ର ହେଲା ହସ୍ପିଟାଲ ସବୁ କିଛି ବହୁତ ସାରା ବନା ହୋଇସାରିଲାଣି।
ହଁ ଭୁବନେଶ୍ଵରରେ ଆପଣ ଜାଣିଥିବେ? ମନ୍ଦିର ଗୁଡା ଟିକେ କମ ଅଛି ସରୀ ଅଧିକ ଅଛି ଆପଣ ଜାଣିଥିବେ ମନ୍ଦିର ଏସବୁ ସରସ୍ଵତୀ ପୂଜା ଗଣେଶ ପୂଜା ଦଶହରା ଦୀପାବଳି କାଳି ଏରା ସବୁ ହୁଏ ଆପଣ ମନ୍ଦିର ଠାରେ କରିପାରିବେ ଆପଣ ଜଣେ ବ୍ରାହ୍ମଣ ଯେହେତୁ ଆପଣ ଯାଇକି ଘଣ୍ଟି ବାଡେଇକି ଦିନ
ମୁଣ ବି କୃଷକ ବି ଟିକେ କୃଷି କାର୍ଯ୍ୟ ବି କରୁ
ହଁ ହଁ ସେଟା ବି ଭଲ କଥା ଆପଣ କେବଳ ବ୍ରାହ୍ମଣ ହେଇ ରହିପାରିବେନି। ତ ଆପଣ ଯାହା ହେବେ ଆପଣ ମୋର ଟିକେ ଦେହ ସୁସ୍ଥ ହବାକୁ ଯାଉଛି ତ ଆ ଆପଣ କଣ କହୁଛନ୍ତି ମତେ ଟିକେ ବିଶ୍ରାମ ନବାର ଅଛି। ତ ମୁଁ ରଖୁଛି କଲର ଟା ଟିକେ ଆପଣଙ୍କ ସେହ ପରେ କଥା ହେବି।
ହ ହଉ ଠିକ ଅଛି କାଟ।